ନମସ୍କାର ବନ୍ଧୁ, ଜୟ ଜଗନ୍ନାଥ, କୁହ?
କଣ କରୁଥିଲେ ଏବେ ଆପଣ?
ବସିଚି ଏଇଠି, କଥା ହଉଚି ତମ ସହ, କଣ?
ଶୁଣିବି ବହୁତ ଭଲ ଲାଗିଲା କି -ଆପଣ ମତେ ଏତିକି ସମୟ ଦେଇଛନ୍ତି।
ଆଉ ଆପଣଙ୍କ ରାତି ରାତ୍ରି ଭୋଜନ ହେଇ ସାରିଲାନି କି?
ରାତ୍ରିଭୋଜନ ହେଇନି। କରାହେବ ଆଉ ଟିକିଏ ପରେ ଦଶଟା ହେଇଯିବ ତ ରାତି ଭୋଜନ କରୁ କରୁ। ତମର ସରଲାଣି?
ନାଇଁ ବନ୍ଧୁ, ଏବେ ବନାଉଛନ୍ତି ମୋର ରୁମ ରେ ଗୋଟେ ବନ୍ଧୁ ଅଛନ୍ତି, ତାଙ୍କେ ହିଁ ଆଜି ଖାଇବାକୁ ବନଉଛନ୍ତି ରାତ୍ରିର ଭୋଜନ, ଯେହେତୁ ଆପଣଙ୍କ ସହିତ ମୁଁ କଥା ହଉଛି ତ ସେ ହିଁ ବନଉଛନ୍ତି ଆଜି ରାତ୍ରିର ଭୋଜନ
ଆଛା, ମାନେ ରହୁଛନ୍ତି କୋଉଠି? ମାନେ ଘରେ ନା ମାନେ ବାହାରେ ହଷ୍ଟେଲରେ ନା କ ଣ?
ବାହାରେ ହିଁ ରହୁଚି ବନ୍ଧୁ ମୁଁ।
ଆଛା, ମାନେ ପଢ଼ାପଢ଼ି ପାଇଁକି?
ଆଜ୍ଞା।
ଆଛା। ଆଉ କଣ କୁହ?
ଆ ବନ୍ଧୁ କୁହନ୍ତୁ ଆପଣ? କେମିତି ଚାଲିଛି ଆପଣଙ୍କ ଦୈନନ୍ଦିନ ଜୀବନରେ ଏବଂ ଆପଣଙ୍କୁ ସବୁଠୁ କଉ ଋ ତୁ ସବୁଠୁ ବହୁତ ଭଲ ଲାଗେ ଏବଂ ପସନ୍ଦ ଲାଗେ ଆପଣଙ୍କୁ?
ମୋତେ ସବୁଠୁ ଶୀତଦିନ ହିଁ ଭଲ ଲାଗେ, ଶୀତ ଦିନ ଟିକେ ବେଶୀ ଖରା ଗରମ ନ ଥାଏ ତ, ସେଥିପାଇଁ ହିଁ ମୋତେ ଭଲ ଲାଗେ, ଆଉ ବାକି ଦୈନନ୍ଦିନ ଜୀବନ ଚାଲିଛି ସେମିତି ନୂ ମୁଁ ଆ ଟିକେ ଏବେ ଟିକେ ମାନେ ବହୁତ ମାନେ ଜବ୍ ଫବ ନେଇକି ଟିକେ ଇଏ ଅଛି, ତ ଦରକାର ଜବ୍ ଫବ ଏବେ ଯାହାବି ହେଲେ, ତ ସେ ପାଇଁକି ଯେହେତୁ ପଢ଼ା ସରିଗଲାଣି ତ ବାବାଙ୍କ ବି ଅବସର ନେଇଗଲେଣି, ଏ ମାସ ମାନେ ଗୋଟେ ମାସ ହେଲା ବାବା ଅବସର ନେଇଯାଇଚନ୍ତି। ତ ଯାହାବି ହେଲେ ଆର୍ଥିକ ଭାବରେ ସାହାଯ୍ୟ ଦରକାରେ। ତ ସେଥିପାଇଁ ପଇସା ତ ଦରକାର, ସେଥିପାଇଁ ମାନେ ଏବେ ପଢ଼ା ବି ସରିଗଲାଣି ମୋର। ଗୋଟେ ବର୍ଷ ବି କରିଥିଲି ଜବ୍ କରିଥିଲି, ବାକି ଏବେ ତ ନାହିଁ ଛାଡ଼ି ଦେଇଛି, ତ ସେଥିପାଇଁ ଟିକେ କେ ସମସ୍ୟା ଆସି ବି ଯାଏ, ଚାକିରୀକୁ ନେଇ ଦରକାର ଏବେ ଆଉ। ଆଉ ତମର ତ ପଢ଼ାପଢ଼ି ଏବେ ଷ୍ଟାର୍ଟ ହେଇଛି ପଢ଼ା ସରି ତମେ କଣ ମାନେ ଜବ୍ କରିବାର ଅଛି ନା ନାଇଁ?
ହଁ ନିଶ୍ଚୟ ବନ୍ଧୁ। ଯେମିତିକି ମତେ ମୋ ମ-ମାଙ୍କର ସ୍ୱପ୍ନ ପୂରଣ କରିବାର ଅଛି ଯେହେତୁ ସେ ହିଁ ମତେ ଏତେ ବଡ କରିଚନ୍ତି ପାଳିଚନ୍ତି, ତ ମୁଁ ମୋ ମାଙ୍କର ସ୍ୱପ୍ନ ନିଶ୍ଚୟ ମୁଁ ପୂରଣ କରିବି। ସେଥିପାଇଁ ବୋଲିକିରି ମୋର ହଁ। ଯୁକ୍ତ ତିନି ପରୀକ୍ଷା ସରିଲା ପରେ ମୁଁ ଏମ୍ ବ ଏ ରେ ଏମ୍ ବି ଏ ରେ ଜଏନ୍ ହେଇଛି। ମୋ ମାଙ୍କ ସ୍ୱପ୍ନ ମୁଁ ନିଶ୍ଚୟ ପୂରଣ କରିବି।
ହଁ ସମସ୍ତଙ୍କର ତ ସେଇଆ। ଯାହାବି ହେଲେ ଘର ଲୋକ ଆଗ। ତାଙ୍କ ଅସ୍ ସେମାନେ ବି ଆମକୁ ଯେହେତୁ ଆମ ପାଇଁ ଏତେ ସବୁ କରିଛନ୍ତି ତ, ଆମର ତାଙ୍କ ପାଇଁ କିଛି କରିଆ।
ଆଜ୍ଞା ଆଜ୍ଞା ବନ୍ଧୁ।
ହୁଁ। ଆଉ ତୁମେ ଦିନ ସାରା କଣ କରୁଚ? କଣ ପଢ଼ାପଢ଼ି ଚାଲିଥିଲା ନା କଣ ରୁମରେ?
ଆଜ୍ଞା। ଯେମିତିକି ଆଜି ଆମର ଶ୍ରେଣୀ ଗୃହରେ ଡାକିଥିଲେ ଆମର ଶିକ୍ଷକ ମାନେ, ତ ସକାଳୁ ଉଠିକିରି ମୋର ଦୈନନ୍ଦିନ କାମ ସରିକିରି ବ୍ୟାୟାମ ସରେଇକିରି ମ ମାଙ୍କ ସହିତ କଥା ହେଇକିରି, ଜଗାକୁ ଟିକେ ଦର୍ଶନ କରି ପୂଜା କରିକିରି, ମୋର ଶ୍ରେଣୀ ଗୃହକୁ କୁ ଯାଇକି ସେଠି ପାଠ ପଢା ସରିଲା। ସରିଲା ପରେ ଆସିଲା ପରେ ମଧ୍ୟାହ୍ନ ଭୋଜନ ଆମର ଏଇଠି ହଷ୍ଟେ ହଷ୍ଟେଲରେ ରହୁଚୁ ଆମେ, ତ ହଷ୍ଟେଲରେ ହିଁ ଖାଇବା ତ ଏତେ ଭଲ ଲାଗେନି। କିନ୍ତୁ ଖାଇ ଖାଇବାକୁ ପଡିବ, କାରଣ ଜୀବନ ଯଦି ବଞ୍ଚିବାକୁ ହେଲେ ତ ଭଲ ଲାଗୁ ନ ବି ନଲାଗୁ ଖାଇବା ପାଇଁ ତ ପଡିବାକୁ ବାଧ୍ୟ। ତ ଆଜ୍ଞା। କିଛି ଟିକେ ଖାଇକିରି, ଆସିକିରି, ପୁଣି ଆଉଥରେ ମୋ ଶ୍ରେଣୀ ଗୃହରେ ଯାଇକିରି ସବୁ କିଛି ଛି କ୍ଲାସ ସବୁ ସରେଇକି ପୁଣି ଆଉଥରେ ଆସିଥିଲି ରୁମକୁୁ। ରୁମରୁ ଆସିଲା ବାଟରେ ଗୁପଚୁପ୍ ପଡୁଥିଲା। ମତେ ବହୁତ ପସନ୍ଦ ଗୁପଚୁପ୍ ଖାଇବା ପାଇଁ, ଯେହେତୁ ସେ ଦେହ ପାଇଁ କ୍ଷତିକାରକ କିନ୍ତୁ ମତେ ଖାଇବା ପାଇଁ ବହୁତ ପସନ୍ଦ ଲାଗେ।
ହୁଁ ହୁଁ।
ଆଉ ଏଇଠି ରହିବା ବରହମପୁରେ ଗୁପଚୁପ୍ ସବୁଠୁ ବହୁତ ଭଲ ଭାବରେ ଦି ଅନ୍ତି। ଖାଇକିରି ମତେ ବହୁତ ଭଲ ଲାଗିଲା ଏବଂ ରୁମ୍ କୁ ଆସିଲା ପରେ, ମୋର କକ୍ଷକୁ ଆସିଲା ପରେ ଦେଖିଲି ମୋ ବନ୍ଧୁ ବନେଇଚନ୍ତି ଏବେ ତାକେ ବନଉଚନ୍ତି କଣ ଦହି ଭାତ କହିକିରି ହୁଏ କିଛି ନୂଆରେ ତାଙ୍କେ ବନଉଚନ୍ତି। ଆଜ୍ଞା। କାରଣ ହଷ୍ଟେଲର ଖାଇବା ବା ସେତେ ମତେ ଭଲ ଲାଗୁନଥିଲା। ଯେହେତୁ ମୁଁ ବାହାର ଟିକେ ଖାଇଦେଇ ପଳେଇ ଆଇଚେ। ତାଙ୍କୁକୁ ଆଜି ମନପସନ୍ଦ ଯେମିତି, ଦହି ଭାତରେ କଣ ଡାଳିମ୍ବ ମ୍ୱ ଏବଂ ପିଆଜ ଏବଂ ଛୁଙ୍କ କଣ କଣ ଦେଇକିରି, ତେଜ ପ ସରି ଭୃସଙ୍ଗ ପତ୍ ପତ୍ର, ସୋରିଷ, ଶୁଖିଲା ଲଙ୍କା, ଦେଇକିରି ସେ ବନଉଚନ୍ତି ଦହି ଭାତ। ତ ସେଇଟା ଟିକେ ଆଜି ମୁଁ ନୂଆ କିଛି ଆଜ୍ଞା ନୂଆ କିଛି ଖାଇବି ଆଉ।
ଆଚ୍ଛା। କଣ ସେଠି ମାନେ ହଷ୍ଟେଲରେ ଖାଇବା ବି ଦିଅନ୍ତି ପ୍ଲସ ତମେ ବି ବନଉଚ, କେମତି ରୁମରେ କଣ?
ଆଜ୍ଞା। ଯେମିତିକି ହଷ୍ଟେଲରେ ତ ଭିତରକୁ ମାନେ ପ୍ରବେଶ ନାହିଁ ଇଣ୍ଡକ୍ସନ। କିନ୍ତୁ ଆମେ ଲୁଚେଇକିରି ଆଣିକି ବନଉଚୁ ଆଉ।
ଆଚ୍ଛା ଆଚ୍ଛା।
ଭାତ ଧରିକି ତଳକୁ ଆସିଲା ପରେ ଉପରକୁ, କକ୍ଷକୁ ଧରିକି ଆସିଲା ପରେ, ଲୁଚେଇକିରି ଆମେ ଟିକେ ବନେଇ ଦେଇଥାଉ।
ଆଚ୍ଛା ଆଚ୍ଛା ଭଲ ଆମର ତ ହଷ୍ଟେଲରେ ଏମିତି ମାନେ ବହୁତ ଜଗୁଥିଲେ ମୁଁ ବି ସେମ୍ ମାନେ ଏ ବି ଏ ଗଲା ଟାଇମ ରେ ବି ସେୟା ଖାଇବା ବହୁତ ଖରାପ ଦିଅନ୍ତି ମୁଁ ବହୁତ କାନ୍ଦେ ଖାଇପାରେନି ଘରୁକୁ ଫୋନ୍ କରିି ମମି ପାଖକୁ କି ମମି ଖାଇପାରୁନି। କାନ୍ଦିବି ବହୁତ କାନ୍ଦେ କିନ୍ତୁ ସେଠି କିଛି କରିପାରେନି ଏମିତି ଆଲାଉ ତ ନଥିଲା କିଛି ବି ତ ସେଥିପାଇଁ କିଛି କରିପାରେନି ମୁଁ। ଆଉ ଏବେ ତ ତ ଅଲଗା ଏବେ ଏବେ ଅଲଗା ରୁମ ନେଲା ପରେ ବି ସେମ ମାନେ ରୋଷେଇ ତ ଏତେ କିଛି ଆସେନି ବାସ ମାନେ ରୋ ରୁମ ରେ ଆମେ ସମସ୍ତେ ମିଶିକି ଯେତେବେଳେ ବନାଉ ତ ସେମାନେ କିଏ କେତେବେଳେ ବନେଇ ଦିଅନ୍ତି ମୁଁ ଖାଇଦିଏ। ସେମିତି ହିଁ ସବୁ ଚାଲେ।
ଆଜ୍ଞା ଆପଣଙ୍କ କଥା ଶୁଣି ମତେ ବହୁତ ଖୁସି ଲାଗୁଛି ଯେ ଆପଣ ବି ମାନେ ମୋର ଭଳି ଏବେ ଯେମିତି ମୁଁ ସବୁ ସମସ୍ୟାର ସମ୍ମୁଖୀନ କରୁଛି ଆପଣ ବି ସେମିତି ସବୁ ସମସ୍ୟାର ସମ୍ମୁଖୀନ କରିକି ହିଁ ଆ ଆପଣଙ୍କର ସରିଛି ଆଜିର ଦିନଟି।
ବାସ୍ ବାସ୍ ଯାହା କହିଲ। ପାଠ ପଢିବା ଟାଇମ ରେ ସେଇଟା ଆମର ଗୋଟେ ସଂଘର୍ଷ ଆମେ କରୁ ଆଉ କଣ କରିବା?
ଆଜ୍ଞା। ଆଉ କୁହନ୍ତୁ।
ଆଉ କଣ ମୁଁ ଆଜି ଆଉ ତୁମର କ୍ଲାସ ମାନେ ଏଇଠି ମାନେ ରହୁଛ ମାନେ ଯେତେବେଳେ ସ୍ନାନ ପୂର୍ଣିମାରେ ଯାଇଥିଲ ମାନେ ଘ ଘରକୁ ଯାଇଥିଲ ଯଉ ଠାକୁରକୁ ପୂଜା ପୂଜା କରୁଥିଲ ବୋଲି ମାନେ ଯାଇଥିଲ ଘରକୁ ପୁଣି ଥରେ ପଳେଇ ଆସିଛ ନା କଣ କେମିତି?
ହୁଁ ନାଇଁ ଯେମିତି କି ମୁଁ କହିବାକୁ ଚାହୁଁଛି ବନ୍ଧୁ ମୁଁ ନିଜେ ହିଁ ରଖି ମୋ ରୁମ ରେ ଜଗା ଆଜ୍ଞା। ଆଜ୍ଞା ଘରେ ବି ମମି ରଖନ୍ତି କିନ୍ତୁ ମୁଁ ଏଇଠି ବି ରଖେ କାରଣ ମୁଁ ଖୀ ଜଗାର ସବୁଠୁ ପ୍ରିୟ ଭକ୍ତ ମତେ ବହୁତ ଜଗା ମାନେ ମୋ ଜୀବନ।
ହୁଁ ହୁଁ।
ମାନେ ଯେମିତି କି ଆମର ଏପଟ ଆଡେ ନୂଆ ଖାଇ ମନାଯାଏ ଆପଣଙ୍କ ସେପ ସେପଟେ ନୁଆଖାଇ କିଛି ମିନ୍ସ ମନାଯାଏ?
ନା ନୂଆଖାଇ ତ ଆମର ଏପଟେ ସେମିତି କିଛି ନାହିଁ ବାସ୍ ଆମେ ର ସେଦିନ ଆମେ ଜାଣିଛୁ ନୁଆଖାଇ ବୋଲି ଜାଣୁ‌ ଏମିତି ପର୍ବ ଯେହେତୁ ଓଡ଼ି ଓଡ଼ିଶାର ସେ ଗୋଟେ ଭଲ ପର୍ବ ତ ଆମେ ସେଇଟାକୁ ଯାଣୁ ଗୋଟେ ପ୍ରସିଦ୍ଧ ଗୋଟେ ପର୍ବ ଜାଣୁ ସେଦିନ କି ଆମର ସବୁ ଜିନିଷ ଛୁଟି ଥାଏ ସେଦିନ କିନ୍ତୁ ସେମିତି କିଛି ପାଳନ ଆମର ଏପ ଟେ ନାହିଁ ସେଇଟା କେମିତି କଣ ପାଳନ କରାଯାଏ କଣ ସେପଟେ କରନ୍ତି ମତେ ଟିକେ କୁହ?
ନିଶ୍ଚୟ ନିଶ୍ଚୟ ଯେମିତି କିି ଆମର ଗୋ ଗୋ ଗାଁ ପଟେ ତ ନୂଆଖାଇ ପର୍ବ ପାଳନ ହୁଏନି କି ତ ମୋର ଜଣେ ବନ୍ଧୁ ଅଛନ୍ତି ଏଁ ଯେହେତୁ ତାଙ୍କେ ନୂଆଖାଇ ବହୁତ ପାଳନ କରନ୍ତି ତ ସେଇ ଦିନ ମତେ ତାଙ୍କ ଘରକୁ ଡା ଡାକିକିରି ନୂଆ ବ ବ ବସ ତ ଦେଇ ବସ୍ତ୍ର ଦେଇକିରି ଏବଂ ତାହା ସହିତ ବହୁତ ବିଭିନ୍ନ ପ୍ରକାର ପିଠା ପ ଣା ଯେମିତି କିି କାକରା ପିଠା ମଣ୍ଡା ପିଠା ନୂଆ ଚାଉଳ ରେ ହିଁ ବନାନ୍ତି। ଏବଂ ନୂଆ ଚାଉଳରେ କ୍ଷିରି ବନାନ୍ତି ହଳରେ ଚାଷରେ ଯାଇକି ତାକୁ ସିନ୍ଦୁର ଚନ୍ଦନ ଦେଇ ସେ ସବୁ। ପିଠା ପଣାଙ୍କୁ ପୂଜା କରନ୍ତି ପୂଜା କରିକି ଆସିଲା ପରେ ତାଙ୍କର ଯୋଉ ଘରର ଇଷ୍ଟ ଦେବତା ରୁହନ୍ତି। ସେ ଇଷ୍ଟ ଦେବତାଙ୍କୁ ପୂଜା କଲା ପରେ ଆମ ମଧ୍ୟରେ ସମସ୍ତେ ମିଳିମିଶି ଗୋଟିଏ ଜାଗାରେ ହିଁ ସବୁ ପ୍ରକାର ପିଠା ପଣା ରଖିକିରି ଖାଇକି ମଉଜ ମସ୍ତ କରିକିରି ନୂଆ ବସ୍ତ୍ର ପିନ୍ଧିକିରି ହିଁ ସେ ଆମେ ପିଠା ପଣା ଖାଇକିରି ତାପରେ ମୁଁ ଯେତେବେଳକୁ ଘରକୁ ଫେରେ ସେଇ ସମୟରେ ମୋ ହାତରେ କିଛି ତାଙ୍କର ପରମ୍ପରା ରୁହେ ହାତରେ ପଇସା ଦେବାର ସବୁ। ଆଜ୍ଞା ସବୁ ଝିଅ ମାନଙ୍କୁ ସବୁ ଯେଉଁମାନେ ବି ତାଙ୍କର ଗୋଟେ ପରମ୍ପରା ରହୁଛି କି ଯେ ଯେତିକି ବି ଗୋଟେ ଛୋଟ ହଉ କିମ୍ବା ବଡ଼ ହଉ ସମସ୍ତଙ୍କର ତାଙ୍କେ ଏ ମୁଣ୍ଡିଆ ମାରିକି ଜୁହାର କରିବେ ହାତରେ ପଇସା ଦେଇକି ଫେରେଇବେ।
ଆଚ୍ଛା। ଆଚ୍ଛା ଏମିତି ତାହେଲେ ହୁଏ ତମର ନିଜ ଘରେ ମାନେ ତମର ସେମିତି ପାଳନ ନାହିଁ।
ମୁଁ ଖାଲି ଶୁଣିଥିଲି ବନ୍ଧୁ କି ଗଣେଶ ପୂଜା ଚତୁର୍ଥୀ ଯେମିତି ଭ ଭାଦ୍ରବ ମାସର ଚତୁର୍ଥ ତିଥିରେ ଗଣେଶ ପୂଜା ହୁଏ ଗଣେଶ ପୂଜା ପରଦିନ ହିଁ ନୂଆ ଖାଇ ପଡେ କିନ୍ତୁ ଆମ ଘରେ ଯେହେତୁ ନୂଆ ଖାଇ ନଥାଏ କିନ୍ତୁ ମୋ ବନ୍ଧୁଙ୍କ ଘରେ ମ ଯାଇ ଏ ନୂଆ ଖାଇକୁ ବହୁତ ଭଲ ଭାବରେ ମୁଁ ମନେଇ ଥାଏ ମତେ ବହୁତ ଭଲ ଲାଗେ କି ନୂଆ ଖାଇ ଗୋଟେ ପର୍ବ ବି ମୁଁ ମନେଇଛି।
ହୁଁ ହୁଁ।
ଆଜ୍ଞା ବନ୍ଧୁ।
ଆଉ କଣ ତୁମର ସବୁ ପର୍ବ କଣ ଆଉ ପାଳନ କରନ୍ତି ଯେଉଁଟାକ ମାନେ ବହୁତ ଭଲ ପ୍ରସିଦ୍ଧ ପର୍ବ? ବ।
ନିଶ୍ଚୟ ଯେମିତିକି ବର୍ଷକରେ ବାର ବର୍ଷକ ବାର ମାସରେ ତେରଟି ପର୍ବ ରୁହେ। ସେ ତେର ପର୍ବ ମଧ୍ୟରେ ମତେ ମୋର ସବୁଠୁ ପ୍ରିୟ ପର୍ବ ହଉଛି ହୋଲି ହୋଲି ଯାତ୍ରା ମତେ ମୋର ବହୁତ ପ୍ରିୟ କାରଣ ସେହି ଦିନ ଆମେ ସବୁ ସାଙ୍ଗସାଥି ଏକାଠି ମିଳନ ହେଇକିରି ହୋଲି ଲଗେଇକିରି ବହୁତ ଧୁମଧାମ ରେ ସେ ପର୍ବ ମାନିଥାଉ। ଏବଂ ତାପରେ ରୁହେ ଦୀପାବଳି, ଗଣେଶ ଚତୁର୍ଥୀ, ସରସ୍ଵତୀ ପୂଜା ଏବଂ ଆମର ଯେମିତିକି ହୁଏ କି ଦୁର୍ଗା ପୂଜା। ଦୀପାବଳି, ରଥଯାତ୍ରା ଏମିତି ବହୁତ ଗୁଡିଏ ପର୍ବ ମାନେ ମନା ଯାଇଥାଏ ଆମ ଗାଁରେ ଏବଂ ଗାଁ ର ମଜା ହିଁ ଅଲଗା ସେଇ ଦିନ ଏବେ ବି ଖୋଜିଲେ ବି ଆମକୁ ମିଳି ନଥାଏ।
ହଁ କିନ୍ତୁ ଆଗରୁ ଆମେ ଛୋଟ ଥିଲାବେଳେ ଯେତିକି ମଜାମସ୍ତି ଯାହାବି ଗାଁରେ ହଉ ଥିଲା ଏବେ ତ ବଡ଼ ହେଲା ପରେ ସେଗୁଡ଼ାକ କିଛି ବି ନାହିଁ। ଆଉ ଆମର ଏଠି ଯୋଉ ରଜ ହୁଏ ତମର ସେପଟେ ରଜ ହିଁ ହୁଏ ନା ରଜ ପାଳନ କରନ୍ତି ଭଲସେ ନା ସେମିତି କିଛି ରଜର ନାହିଁ?
ଆଜ୍ଞା ରଜ ପାଳନ ହୁଏ ରଜ ପର୍ବ ବି ବହୁତ ମଉଜ ମସ୍ତିରେ ଆମେ ପାଳନ କରିଥାଉ ଯେହେତୁ ତୁ ମୁଁ ଏଇଠି ରହିଯାଇଛି ତ ଏଇ ବର୍ଷ ସେତେ ରଜ ଭଲ ଭାବରେ ମୁଁ ପାଳନ କରିନି କିନ୍ତୁ ମୁଁ ଯେତିକି ବି ଯେମିତିକି ମୁଁ ଏଇଠି ପୋଡ଼ପିଠା ଯେମି ମୋ ସାଙ୍ଗମାନେ ତାଙ୍କ ଘରକୁ ଯାଇକିରି ରଜ ପର୍ବ ଦିନ ମୌଜ ମସ୍ତି କରିକରି ଆଣିକି ମତେ ପିଠା ଦେଇଥିଲେ ମୁଁ ତ ସେ ପିଠାକୁ ଖାଇକି ବହୁତ ମତେ ଆନନ୍ଦ ଲାଗିଲା।
ଆଚ୍ଛା ବଢ଼ିଆ।
ଠିକ ଅଛି ବନ୍ଧୁ ରହିଲି ଜୟ ଜଗନ୍ନାଥ ଶୁଭରାତ୍ରି।
ଠିକ୍ ଅଛି ଶୁଭରାତ୍ରି।